ହ୍ୟାଲୋ ହଁ କଣ କରୁଚୁ?
ଏଇଠି ବାହାରେ ବୁଲୁଚି ଆଉ।
ହଁ କଣ?
ହୁଁ ଗା ନାହିଁ।
କାଲି କାମ
କାମ ଚାଲିଚି କାମ ଆଉ ଆହୁରି ଲାଗିବ ଚାରି ନି ବହୁତ ବୁଲିବାକୁ ପଡୁଚି।
ତାଲି
ନା ରବିବାର ବି ଛୁଟି ନାହିଁ। ହାଲୋ ହାଲୋ ହାଲୋ
ହଁ।
ହୁଁ।
ହାଲୋ
ହାଲୋ।
ହଁ ନେଟୱାର୍କ ଇସୁ
ଓହୋ କହିଲି ରବିବାର ବି ଛୁଟି ନାହିଁ।
ଓହୋ ଆଚ୍ଛା ଆଚ୍ଛା ଓ
ଯେମିତି ହେଲେ ପାଞ୍ଚ ଦିନ ଭି ଫେରେ କାମ ଶେଷ କରିବାକୁ ପଡିବ।
ହଁ ଆଜି କଣ ଜ ଏତେ ଜଲ୍ଦୀ କଣ ଖାଇ ଦେଇଚ ଯେ।
ମୁଁ ଏବେ ଚେଷ୍ଟା କରୁଛି ବହୁତ ଶୀଘ୍ର ଖାଇଦବାକୁ। ବସିକି ରାତିରେ ଖାଇ ସାରିଲା ନିଦ ଲାଗୁଛି। ଖାଇସାରିକି ସାଙ୍ଗ ସାଙ୍ଗ ଶୋଇଲେ ଭଲ ନୁହଁ। ହୁଁ ଭଲ ଚାଲିଛି କିନ୍ତୁ ବୁଲିବାକୁ ପଡୁଛି ଆଉ।
ଆଜି ତ ବହୁତ ବାଡ ମାନେ ବୁଲି ବୁଲି ଥକି ଯାଇଛି ଏତେ ଖରାପ ବାବରେ
ଆଜି ତ ଅଧିକ କର୍ ହେଇଥିଲା ଫଟି ଫାଇପ ପାଖା ପାଖି।
ପୁଣି ଯୋଉଆଡେ ଯାଇ ଥିଲୁ ବୁଲିବାକୁ ମାନେ ସେଇ ଜାଗା ଗୁଡାକରେ ଲୋକଟେ ଦେଖିଲା ବେଳକୁ ବହୁତ କଷ୍ଟ ମାନେ ଲୋକ ରହୁଛନ୍ତି।
ମାନେ ଏଇଠି କଣ ଲୋକ ମାନ କଣ ବୁଝିବା ମନା କଣ ଅଛି।
ଆମକୁ ସେ ରାସ୍ତାର ଦୂରତା ମାପିବାକୁ ପଡୁଛି।
ହାଲୋ।
ହଁ।
ତାର ଦୂରତା ମାପିବାକୁ ପଡୁଛି ତାପରେ ଗୋଟେ ରିପୋର୍ଟ ଦବାକୁ ପଡିବ।
ଓ ହୋ। ତାହେଲେ ଯଉ ମାସ ମାନେ ପଇସା କେତେ ଦଉଛନ୍ତି।
ସେଇଟା ଆମର ଅଫିସ ରୁ ଆସୁଛି ଉଁ ଅଫିସରୁୁ ସେଟା ଆସୁଛି ବାର ହଜାର। ଆଉ ଏଇଟା ଯୋଉ କାମ ଗୁଡା କରୁଛ ଏଗୁଡା ଅଲଗାଉ।
ତା ଉପରକୁ କିଛି ଆସିଥିବ ଆଉ।
ହଁ।
ହଉ ଆଉ ପନ୍ଦର ବେଳେ ଆଉ। ନା କୁଡ଼ିଏ?
ନାଇଁ ସେମିତି ସେଟା ଯେତେବେଳେ ହଉଛି ଆମର ଇଏ ମାନେ କାମ ଯେତେବେଳେ ଆସୁଛି ସେଇ ଟାଇମ ରେ ଆଉ।
ଆଉ ଉପୁରି ପଇସା କିଛି ଆଉ
ହୁଁ ହୁଁ ହୁଁ ହୁଁ।
କଣ ହେଲା?
ନାଇଁ ମୁଁ କ ଉପରି ପଇସା ତ ସେଇଠି
ହଁ ନାଇଁ ମୋ ବାପା କୁହନ୍ତି ତ।
ନାଇଁ ମୁଁ ତାକୁ ସେଇ ହିସାବରେ ନିଏନି। ନାଇଁ କଣ ପାଇଁ ନା ପରିଶ୍ରମ ତ କରିବାକୁ ପଡେ ନା ଯେମିତି ହଉଛି ହଉ।
ଦେ ସେ କଣ ତମେ କଣ ଯୋଉ ଅ ମାନେ କଳା ପଇସା କି ଏ ତ କଳା ପଇସା ନୁହେଁ ନା।
ଅତିରିକ୍ତ କାମ ଆଉ।
ହୁଁ। କାମ କର ପଇସା ନିଅ ଏଥିରେ କଣ ଅଛି ଯେ।
ମତେ ମୁଁ ଏବେ ଯୋଉ ଯାଇ ଥିଲ ସେଠିକି ମତେ କହିଲେ ତମେ କାମ କରିବା ପାଇଁ ବାଧ୍ୟ।
ହ୍ୟାଲୋ ହଁ। ଆଉ ମୁଁ ଏମିତି କହିଲି ଆଉ।
ହୁଁ।
ଆ ଦିଦି ଆଜି କଲ୍ କରିଥିଲେ।
ନାଇଁ କଲ୍ କରିନାହାନ୍ତି ଆଜି। କାଲି କରିଥିଲେ।
ଶୋଇଲେଣି।
ନାଇଁ ସିଏ ମା ଖାଇ ବସିଛନ୍ତି। ମୁଁ ଇଆଡେ ବାହାରେ।
ହଁ ହଁ।
ଆଉ ତମେ ତ ରୋଷେଇ କରିପାରିନ ଆଉ।
ସେଇ ମାନେ କଣ କହିଲ ମଟର ତରକାରୀ ଟାକୁ ମଟର ତରକାରୀ କହୁଛି ମଟରଟାକୁ ମାନେ ଇଏ କରିଦେଇଛି।
ମୁଁ କିନ୍ତୁ ଆଜି କଣ କି ତଡକା କରିବା ପାଇଁ ଆଜି ନେଇକି ଆସିଛି। ଯାଇଛାଉ ତାର।
ଓ ହୋ ହବା କହୁଥିଲୁ ବନେଇବା ପାଇଁ।
ହୁଁ କାଲି ସକାଳୁ ଯାଇକି ଅଣ୍ଡା କିଣିକି ଆଣିଲେ। କରାହବ ଆଉ।
ଆମ ପାଇଁ ବି ପଠେଇଦବ ହେଲା।
ନିହାତି ନିହାତି।
ହଁ ଦୀପା ଦିଦିଙ୍କୁ କଲ୍ କରିକି କହିବି।
ହଉ ପଠେଇଦବି ଆଉ।
କବି ଦିଦି ତମର ଜଣେ ଭାଇ ଅ କଥା ଅଛନ୍ତି ଗୋଟେ କିଛି ସେମାନେ ଦଉନାହାନ୍ତି ଖାଇବା ପାଇଁ। ରୋଷେଇ କରିକି ଭର ଭଲ ଖାଇଦଉଛୁ।
ଆସ ତାହେଲେ କେତେବେଳେ ଆମ ଗାଁ ଆଡେ ଦେଇଦେବୁ ଖାଇବାକୁ ଆଉ।
ହୁଁ ହୁଁ ହୁଁ ହୁଁ
ହୁଁ
ହୁଁ ଆଉ ତମ ଜଙ୍ଗଲ ଜଙ୍ଗଲ ତମ ବାଡି ପଟେ ଜଙ୍ଗଲ ନା?
ହୁଁ
ସେଠି କେତେ ମ ମିଟର ଶହେ ମିଟର ଟର ବୋଧେ
ଶହେ ମିଟର ଆମର ଘର ଠୁ ପାଖାପାଖି କୋଡିଏ ମିଟର ଅ କୋଡିଏ ତିରିଶି ମିଟର ଗଲେ
ଓହୋ ଏ ତେ ବାଟ
ତିରିଶି ମିଟର ଏତେ ବାଟ ନୁହଁ।
ମିଟର
ହଁ
ଅ ମୁଁ କହିଲି ମାନେ ମାନେ ଶହେ ମିଟର ବୋଲି ତମେ ତିରିଶି ମିଟର।
ତିରିଶି ମିିଟର କହିଲି ବା ଘରୁ ବାହାରିଲେ କୋଡ଼ିଏ ମିଟର ପଚିଶି ମିଟର ଗଲେ ଜଙ୍ଗଲ ଷ୍ଟାର୍ଟ।
ଆ ଟିକେ ବାଟ ତ ତାହେଲେ। ମାନେ ଡର ଲାଗୁନି।
ଡର କଣ ମୁଁ ତ ବେଶୀ ସି ମାନେ ଜଙ୍ଗଲ ପାଖା ପାାଖି ଠିଆ ହେଇଛି।
ହଁ କିଛି ମାନେ ହାତୀ ବାତି
ନାଇ ହାତୀ ଆସିବେନି।
ଆଉ ଆଉ ଆଉ ମାନେ ସରୀସୃପ ଯାହା ଆସିବ ଆଉ।
ହଁ
ଏବେ ତ ବର୍ଷା ଦିନ ନା ଭାରି ଡର ଲାଗୁଥିବ ତ?
ଡର କଣ ପାଇଁ ଲାଗିବ। ଅନ୍ୟ ଗାଁ ହେଲେ ସିନା ଡର ଲାଗିବ। ଉଁ
ଏ କେତେ ଲୋକ ରହୁଛନ୍ତି?
ଆମ ଗାଁ ତ ଯାହା ହେଲେ ବି ଉଁ ଭୋଟର ହଉଛନ୍ତି ପାଞ୍ଚଶ ନା ନଅଶହ
ଓହୋ ଏତେ ହଉଛନ୍ତି ତାହେଲେ ଏତେଟା ମାନେ ଡର ଲାଗୁ ନଥିବ ଆଉ।
ଆମ ଗାଁ ଟା ବଡ ଗାଁ ଟା ନା ହୁଁ ଆମ ଗାଁରେ ପାଞ୍ଚଶହ ଘର ହବ।
ହଁ ହଁ ସେଇଥିପାଇଁ ଆଉ ସେଇଥିପାଇଁ ତମର ମାନେ ତମର ଦରଫର ହେଇଛି ଏଇଥିପାଇଁ
ହଁ
ହ
ତମ ଗାଆଁ କଣ ଛୋଟଟା କି
ନମୋ ଛୋଟ ମୋଟ କିଛି ନୁହେଁ ଯେ କିନ୍ତୁ ଅ ଅ ଛୋଟ ନାଇଁ ବଜାର ଭିତରେ ଆଉ
ହଁ ହଁ
ହୁଁ କିନ୍ତୁ ଆଁ ଯୋଉ ଜଙ୍ଗଲ ଫଙ୍ଗଲ ଏଗୁଡାକ ବହୁତ ଦୂରରେ ବହୁତ ଦୂରରେ ଆମକୁ ଦଶ କିଲୋମିଟର ଭଳିଆ ଦଶ କିଲୋମିଟର ହେବ ଦଶ ହଁ ଦଶ
ଆମେ ଘରୁ ବାହାରିଲେ ଜଙ୍ଗଲରେ ପହଞ୍ଚୁ ଦୂର ମାନେ
ତମର ଦଶ ମିଟ ର ଆମର ଦଶ କିଲୋମିଟର ଦଶ ପରା
ହୁଁ
ତମେ ସେ ଯୋଉ ସେଇ ପାଖରେ ମାନେ ବଢିଛ ତୋ ଇଏଥିପାଇଁ କିଛି ଲାଗୁନଥିବ ହେଲା ଯୋଉ ଅଲଗା ଜଣେ ଯେତେବେଳେ ଯିବେ ତମର ଯେତେବେଳେ ସ୍ତ୍ରୀ ସାଙ୍ଗେ ଯିବେ ତ ମୁଣ୍ଡ ଡ଼ରିକି ପୁରା ତା ସେ ପାଗଳ ହେଇଯିବ
ନା ନା ଡରିବ କଣ ପାଇଁ
ଯଦି ସେ ନୟାଗଡ଼ କି କି ଆଉ କୋଉ ବାହାରୁ ଆସିବ ଡରିକି ପାଗଳ ହେଇଯିବ।
ଡରିବ ହଁ ମୁଁ ଥିବି ନଥିବି କି?
ସେ ହଁ
ହଁ।
ହ
ଆରେ ଡରିବ କହିଁ ଏକା ଗଲେ ସିନା ଡରିବ
ସେଇଟା ବି ଗୋଟେ କଥା ନାଇଁ ମାନେ ପ ପୁଅ ପିଲା ମାନେ ସେମାନେ ତ କାମର ବିଜି ରହିଛନ୍ତି ସମସ୍ତେ ହେଲା ଆ ଯୋଉ ତମର ଯୋଉ ଏ ଜଙ୍ଗଲ ତମ ମା ପଚା ପଚାରିବ ତମେ ତମେ ଯେ ଛୋଟ ହେଇଥିବ ତାଙ୍କୁ କେତେ ଡର ଲାଗୁଥିବ
ହଁ ଲାଗ ଦେଖ ଡର ଲାଗେ ଯୋ ଯେତେବେଳେ କଣ କି ତମେ? ଯେତେବେଳେ କିଛି ତମ ପାଖରେ ଆଉ ଉପାୟ କିଛି ନାହିଁ ଆଉ। ତୁ ଯିବାକୁ ବାଧ୍ୟ ନା।
ହଁ ସେଇଟା। ଭି ପ୍ରଥମ କଥା ଟିଲ ପୁରା ପୁରା ଠିକ କଥାଟେ କହିଲ
ତ ଭୟ ପୁଣି କାହାକୁ କରିବ
ହମ୍।
ଯିବାକୁ ତ ପଡିବ ନା ଯେମିତି ହେଲେ।
ହଁ।
ଭୟ କଲେ ବି ଯିବ ନ କଲେ ବି ଯିବ ତ ଯିବନି। କଣ? ଭ ଭଲରେ
ହଁ। ତ ଛାଡ ଆଉ ଦେଖିବା। ପାଖରେ ତ ଭଲ କିନ୍ତୁ ମୋ ମାନେ ଖାଇବା ଜିନିଷ ବି ଭଲ ମିଳୁଥିବ ଛତୁ ବି ମିଳୁଥିବ।
ହମ୍ ମିଳୁଛି ନା ଜଙ୍ଗଲ ଛତୁ।
ମାନେ ବହୁତ ଖାଉଥିବ।
ହମ୍ ବହୁତ ଗଲା ଥର ମୁଁ ମୁଁ କିଣିକି କିଛି ନିଜେ ତୋଳିକି ଆଣିି ମୁ ପାଖି ଗଣ୍ଠିଲି ହବ
କେତେ ଦିନ ଫବି କେତେ କିଲ
ବି ହବ ଛ କେଜି ସାତ କେଜି ପାଖାପାଖି ହବ
ଏ ମା ବହୁତ ବଢିଆ ହେ ବା ଛତୁ ଛତୁ ତ ମତେ ଭାରି କଷ୍ଟ
ଛତାକୁ ଆଣି ତ ବେସର କରିଦେବ।
ଆଉ କିଛି ଦରକାର ନାହିଁ।
ନା ।
ଆ ଆଇଁଷ ଭି ଦରକାର ନାହିଁ ।
ନା କିଛି ଆବଶ୍ୟକ ନାହିଁ ଆଉ ।
ହଁ ତାକୁ ଭ ଜା ବି କରିଦେଇ ଖାଇ ଏ ରୁଟ ଛତୁ ଯଡା ଟା ମିଳୁଥିବ ନା
ହୁଁ ।
ସେଇଟା ତ ଅ ଖାଲ ଛତୁ ଖାଲରୁ ନା ପାଣିରୁ।
ଆମକୁ ଏମିତି ଭି ମିଳିଯାଉଛି ।
ହୁଁ । ହଉ ତ ଠିକ୍ ଅଛି ଆଉ ରହୁଛି ।
ହୁଁ ।